ହଁ ସୁୁଭିଲା କି ନାଇଁ ମ? ହାଲୋ ହାଲୋ।
ହଁ ଏବେ ଶୁଭିଲା। ହାଲୋ ନେଟୱର୍କ ପ୍ରୋବ୍ଲେମ ହଉଚି ନା କଣ ହାଲୋ।
ଶୁଭୁନି କିଲୋ
ଶୁଭୁନଥିଲା ଏବେ ଟିକେ ଶୁଭିଲା ର ବାରିଆଡେ ଯାଉଚି ର ଧଣ୍ଡାନେ
ନେଟୱର୍କ ଇସୁ ଥିବ।
ହାଲୋ।
ଓ ଖାଇଲୁ କି ନାଇଁ?
ହଁ ଖାଇଲି ଖାଇଲି ଆଉ କଣ ଙ୍କ କରୁଚୁ ହାଲୋ ଙ୍କ କରୁ ମୁଁ ଆଜି ଇଏ ହଉଚି ଇଡଲି ତରକାରୀ। ଇଡଲି ତରକାରୀ ଖାଉଚି ତୁ ଓହୋ ଦୋକାନ କୁ ଆସିଥିଲୁ ଜାଣିଚୁ ମୁଁ ଭାବୁଥିଲି କି କେକ୍ ବନେଇବି ବୋଲି।
କେକ୍ ବନେଇଲେ ମତେ ବି ଡାକିବୁ କହୁନୁ ଅ କହ ମୁଁ ବି ବନେଇବି ତାଆର ଦିନ।
ହଁ ଇଜି ଇଜି ସବୁଠୁ ଏଟା ଙ୍କ କହିଲୁ ଆମର ଓରିଓ ବିସ୍କେଟ ନେଇକି ଆସିବୁ ଓରିଓ ବିସ୍କେଟ ନେଇକି
ବସ୍କିଟ କଉଡ କୋଉ ଫ୍ଲେବର ପିଙ୍କର ନା ଚକ୍ଲେଟ
ଚକଲେଟ ଚକଲେଟ ର ଆଣିବୁ ଚକୋଲେଟ ବାଲା ବେଶୀ ଟେଷ୍ଟ। ହଁ ନହେଲେନା ତ ସିମ୍ପଲ ବାଲା ବି ଆଣିପାରିବୁ ଯୋଉଟା କି ହାଇଟ କଲର କ୍ରିମି ଥାଉଛି ହଁ। ହଁ ସେଇଟା ଆଣିବୁ ହଁ ଚକୋଲେଟ ଓରିଅ ଆଉ ଇଏ ଆମର ତାପରେ ଖ୍ୟୁରା ଚାକୁ ଧରିକି କାଢିଦବୁ। ତାପରେ ସେ ଯାହା ସବୁ କ୍ରିମ କାଢିଲେ ଟିକେ କ୍ରିମ ଟା ଅଲଗାରେ ଠି ଇଏ କରି ଉପରେ ସଜାଉ ପରେ ଲାଷ୍ଟରେ। ନ କଢିଲେ ବି ହବ ମାନେ ଟେଷ୍ଟ ହବ ହଁ ନ କ୍ରିମ ରଖିଲେ ବି କ୍ରିମ କାଢିଲେ ବି ହବ। ତାପରେ ସବୁ ଯାକ ଗ୍ରାଇଣ୍ଡ କରିଦବୁ। ତାପରେ ଦାନିରେ ଟିକେ ଚିନି କ୍ଷୀର ତେଲ ପକେଇକି ଏଟା କୁ ଟିକେ ଘାଣ୍ଟିକି ତାହନେ ଜୋ
କି ବାନାଙ୍କ ପକେଇବାବେଳେ ହବନି?
ମାନ ଆ ମ ହବ ମାନେ ଫୁଲିବ କେକ୍ ଟା ବଢିଆ। କିଇଏ ଆମର ଯିଏ ମାନେ ଯଦି ଖାଉଚୁ
ତୁ ନହେଲେ କିଛି ତ ଖାଉନୁ ଅଣ୍ଡା ଯାଗାରେ କଣ ପକୋ ଉଚୁ ତାହେଲେ?
ଅଣ୍ଟା ଜାଗାରେ କଦଳୀ ପକେଇଲେ ହୁଏ। ଏଇଟାରେ କାହିଁକିଗଲେ ସେଇ ସେମେଏକା ଫୁଲିବ ଆଉ ଯଦି ଘରେ ଆମର ବେକିଂ ସୋଡ ଛି ବେକିଂ ସୋଡା ପକେଇବୁ ନହେଲେ ନାଇଁ ତ ଆମର କଣ କହିଲୁ ଆ ଇଏ ପକେଇବୁ ଇନୋଡ଼ ପକେଇବୁ। ଜିରା ବାଲା ପାଉଡର ସାଧା ବାଲା ପକେଇବୁ ଜିରା ବାଲା ପକେଇଲେ ଜିରା ସ୍ମେଲ ଆବ। ସାଧା ପକେଇବୁ ଏମିତି ଲେମନ କି କଣ ବୋଲେ ସେଟା ବେଶୀ କିଛି ସ୍ମେଲ ଆସେନି। ତାପରେ ଗୋଟେ କିନା ଗୋଟେ ନେଇକି ଓଲଟେଇ ଦବୁ ଆଉ ରଖିଦବୁ ତା ଉପରେ କେକ୍ ଟା ଆଉ ଗୋଟେ ତିନି ଥାକି କଣ କେକ୍ ଭଳିଆ ବାହାରିଲା ଭଳିଆ ରଖିଦବୁ। କଣ୍ଡି ପାଣି ପକେଇକି ଘୋଡେଇ ଦବୁ। ମାନେ ବେଶୀ ପାଣି ପକେଇଲେ ବି ସେ କଣ ଗିନା ଟା ଉଠିଯିବ କି ନା ନାଇଁ କମ ପାଣି ପକେଇବୁ। । ଥରେ ଖୋଲିକି ଦେଖୁୁଥିବୁ ଆଉ ଟିକେ ଟିକେ ପାଣି ପକେଇ ପକେଇ ଯାଉଥିବୁ। ତାପରେ ସମ୍ବର ଦେଖିବକୁ ପୁରା ମସ୍ତ ଫୁଲିଯାଏ, ହେଇଗଲା ତ।
ହଉ ହଉ ତୁ ବନେଇକି କି ଫାଷ୍ଟ ଶୁଣେ ଶୁଣେ ତୁ ଟ୍ରାଏ କରେ ଯଦି ଭଲ ହେଲା ମତେ କହିବୁ ମୁଁ ବି ବନେଇବି ଆଉ।
ହଁ ଜରୁର ଜରୁର ମୋମୋ ବନେଇବାରେ ଭାଇ ମୋମୋ। ମାନେ ମମୋ କୁ ଏତେ ମିସ୍ କରୁଛି ନା ମୁଁ। ବନେଇଥିଲୁ ହଁ।
ମସ୍ତ ହେଇଥିଲା ବାକି ଆଉ। ମୋ ମା ପାଇଁ ସେ ଯୋଉ ମଇଦାକୁ ଫାଷ୍ଟ ସେ ଇଏ କରିଦେଲି ଚକୁଟି କି ରଖିଦେଲି ମାନେ ବେଶୀ ଏମତି ସଫ ସଫଟ ହେଲା। ତେଲ ଟିକେ ଗୋଳେଇକି ରଖିଦବୁ ଫୁଲିବ ସେଇଟା ନହେଲେ ମୋମୋର ସାରମସ୍ତ ଲାଗିବ। ତାପରେ ବା ପନିର, ଛତୁ ସବୁ ଗୁଣ୍ଡ ଗୁଣ୍ଡ କରିକି ସେ ଚପରରେ କାଟିଦେଲିି। ତାପରେ ସେଟାକୁ ଟିକେ ପାଣି ଯାକ ତାର ମାନେ କାଢିଦେଲି ପାଣି ଯିବାକୁ ଏକ୍ସଟ୍ରା କରିଦେଲି। ସେଟାକୁ ଟଇଏ ଭାଜିଦେଲି ତ ଇଏ ବ ପକେଇକି କ ସେଟା କଣ କହୁଛନ୍ତି? କି ଗୁଣ୍ଡ ସେଟା ପକଉନାହାନ୍ତି। ବୁଲିଗଲି ତ ନା ନା ନା। ମାନେ ଟେଷ୍ଟ ପାଇଁ। ଯୋଉ ଗୋଲମରିଚ ଗୁଣ୍ଡ ଟିକେ ପକେଇଦେଲି। ନାଇଁ ନାଇଁ ଗୋଲମରିଚ ଗୁଣ୍ଡ ଟିକେ। ତା ପରେ ସେଟାକୁ ଟିକେ ଭାଜିଲା ଟାଇପ ର କରିଦେଲି ତାପରେ ମୋମୋ ଯାକ ମୁ ତ ବେଲି ମାନେ ବଡ ଫାଷ୍ଟ ଗୋଟେ ବେଲି ଦେଲି ତାପରେ ଆମର ସେ ଯୋଉ ସେ ପଟି ବାଲା ଗ୍ଲାସ୍ ସଙ୍ଗେ କଥା ହଉଚି ବଡ ବଡ ତା ସେଥିରେ କଟ କରିଦେବ ଦବ ବଡ ରୁଟି ଗୋଟେ ବେଲି ତମେ କଣ କରି ତ ଆଉ ତାପରେ ମୋମୋ ସେବନେଇଦେଲ। ତାପରେ ସିଝେଇ ଦେଲି ପାଞ୍ଚ ମିନିଟ ହେଇଗଲାଉ। ଆଉ ଚଟଣି ଟା ପାଇଁ ସେ ମୋବାଇଲ ରୁ ଦେଖିକି ବନେଇଲି ଯେ ଭଲ ଲାଗିଲାନି ମୁଁତେ ଏତ କିଛି ବହୁତ
ଚଟଣିୀ ରେ କଣ ପକେଇବୁ କ ତ? ଇଏ ଆମର କଞ୍ଚା ଲଙ୍କା ଟିକେ ସିଝେଇ ଦବୁ। ତାପରେ
ଲଙ୍କା, ଟମାଟୋ ମାନେ ମୋବାଇଲରେ ଦେଖୁଉନି ଆଉ ରସୁଣ। ହଁ ହଁ।
, କଣ କହିଲୁ? । ଆ ଇଏ କଟା ଲଙ୍କାବୁ ଏମିତି ପୁଦିନା ଫୁଦିନା ଅଛି ବୋଲି ଟିକେ ପକିଦେବୁ ଆଉ। ତାପରେ ଦଶ
ସେରେ ତ ଗ୍ରୀନ୍ ଚାଟଣି ହେଇଯିବ।
ଗ୍ରୀ ଗ୍ରୀନ୍ ହଉନି ମ ଏମତି ୱେଇଟ୍ ଟାଇପ ହଉଛି। ମାନେ ମସ୍ତ ଲାଗୁଚି ଯଦି କଲୁ ବୋଲି, ହଁ। ଏଇ କୋଡିଆ ବାଲା ଗୋଟେ ଛୋଟିଆ ପକେଟ ର ଆଣିବୁ ତାହେଲେ ପକେଇଦବୁ ସେ ଗ୍ରାଇଣ୍ଡ କରିକି ଯାହା ବି ହଉ ବହୁତ ଖଟା ହେଇକି ମସ୍ତ।
ତୁ ସେଇଦିନ ଯୋଉ ବନେଇଥିଲୁ ହଁ ମୁଁ ଖାଇ ଖାଇ ତମ ଘରେ ଏକା।
କେମିତି ଡ୍ରେସ୍ ଶିଖିଥିଲା ମାନେ ପୁର ଜବରଦସ୍ଥ ଆଉ।
ଆମେ ସେଦିନ ସେ ମୋ କେତେ ଯାକ ଖାଇବୁ ସେ ଖାଇ
ହଁ ପରା କି ଟେଷ୍ଟ ହଉଥିଲା ମାନେ ଓହୋ ଆଁ ହଁ ହଁ
ବହୁତ୍ ମସ୍ତର ବନୁଛୁ ଆଉ ଏବେ ତ ମୁଁ ଦହିବରା ଖାଇ ସାରିଲିଣିି। ସେ ବରାରେ ଯେତେବେଳେ ତରକାରୀ ଏ ଗୁପଚୁପ୍ ବି ଖାଏ। ତ ମୁଁ ପଳେଇବି ହଷ୍ଟେଲ ପଳେଇଲେ ଆଉ କଣ ଖାଇବେ?
ଆଇବ ଯୋଉ ଖାଇବୁ ସେବେ ଆଉ ଦଶ ଦିନ ପାଇଁ ଆଉ ଏଇ ଦଶ ଦିନ କହିଲି ସପ୍ତାହରେ। ଥରେ ଥରେ ଯାଇବୁ।
ସନ୍ଣ୍ଡେ ପା ଆ ଖାଇଦା ପାଥା ଆଉ
ଆଉ କେତେ କଣ ସବୁ ସିଲାବସ ହବ ଏବେ ନାଇଁ କି?
ସେଇଟା ପରା ମୁଁ ତ କିଛି ବି ପଢାପଢି କରିନି କିଛି କରିନି।
କେହି ପଢିନଥରେ କିଏ ପଢିବ ଏବେ ଘରୁ।
ଏଁ ଆମର ସେଠି ଟିକେ ଏକ୍ସଟ୍ରା ଅଡିନାାର ଲୋକ ଯାକ ଅଛନ୍ତି ସେମାନେ ପଢିବେ।
ଅ ସେଇ ସେ ଦେଖିକି ଏ ପଡିିନଥିବ ଏତେ ତ ନାଇଁ ତ ଏମିତି ଦେଖା ହବା ପାଇଁ ଯେତିକି ଦରକାର ସେତିକି ପଡିଥିବ ବୁଝିଲେ କି ନାଇଁ। ହୁଁ
ହଁ।
ମାନେ ତିନି ଚାରିଟା ତିନି ଚାରିଟା ଚ ଚାପ୍ଟର ପଢି ଦେଇେଇଥିଲ ଆଉ କଣ। ସ୍କୁଲ୍ ଗଲେ କଣ କୋଶ୍ଚିନ୍ ପଚାରିଲେ ଆନ୍ସର ଦେବେ ଆଉ କଲି ଟିକେ ଟିଚର୍ ଆଗରେ ରଋତୁଆ ବଢିବ ଆଉ ଏ ସବୁ ଆମେ କରି କରି ପଳେଇଲୁଣି।
ମୋ କ ଜଣେ ଯେଏ କରୁନି ଯ ଆଉ କିଛି ମତେ ଲାଗୁଛି। ଛାଡ ମୁଁ ଏଞ୍ଜୟ କଲି ମୁଁ କିଛି ନାହିଁ ସେମାନେ ପାଠ ପଢିଲେ। ସ ଦି ମାସ ଏଞ୍ଜୟ କ ଆଉ ଏଞ୍ଜୟ କରିବି ଆଉ ପଢିଲି ଆଉ
ହଁଁ କଣ ଅଛି ମୁଁ ବି ପଢିିନଥିଲି ଭାଇ ଟୁଏଲ୍ଥରେ କିଛି ପଢିବାକୁ ଇଚ୍ଛା ଆ ଆଉନି କଣ କରିବୁ। ସେ ଟାଇମରେ ଏମିତିଆ ଆଗା ଆଉ କଣ କଣ ମୁଭି ଦେଖିଲୁ କ ତ ବୁଲବୁଲ୍। ମୁ ବି ଦେିଥିଲୁ ଏ ବୁଲ୍ବୁଲ୍ କହିଲି ଆଉ ଗୋଟେ କଣ ଗ ଦେଖିଲୁ ବୋଲି କହିଲୁ ବୁଲ୍ବୁଲ୍ ସହିତ ବାଜି ରାଓ ମସ୍ ାନର ଷ୍ଟୋରି ଟା କଣ ସେ କଣଷ୍ଟୋରିଟା।
ଆଉ କଣ ସି ଇଏଟା ଥିବ କଣ ସେଟା ରାଜାଟା ରାଜା ତ ନାଇଁ ମାନେ ଯୋଉ ଦରବାରରେ ନଥାଉଛନ୍ତି କେତେ ଲୋକ ସାଇଡ୍ ରେ। ମ୍ରୀ ମହାନ ମନ୍ତ୍ରୀ ଆମନ ଗପତ। ସେମିତି ଥିବ ନା ନା ବାଜିରେ ଆ ରାଜନ
ହେଁ ମୁଁ ତ ବାଜିଟାକୁ ରାଜା ବୋଲି ଭାବୁଥିଲି।
ନାଇଁ ନାଇଁ ରାଜା ନଥିବ ସେ ଆଉ ଜଣେ ଆଉ ଗେଟେ। ମାନେ ଯୋ ମରାଠା ମାନେ। ସେ ମାନେ ଫ ମୁଲ
ହଁ ହଁ ହଁ।
କେତେବେଳେ ସେତେବେଳେ ର ଟାଇମ୍ ରେ ଏମତି ହେଇଥିବ ଆଉ। ଆଉ ସେମାନେ ଇଏ କରୁଥିଲେ।
ମ କାଢି ଦେେଶରେ ଯକି ମରାଠା ମାନେ ପ୍ଲନ୍ କରିଥିଲେ କହିକି ସେ କହ ମୁଁ ମୁଁ କାଢି ପାରିବି ବୋଲି ତାକୁ ଜଣେ ସଜେଷ୍ଟ କରିବା।
ମାନେ ଇଏ ଯିବ ମ କଣ ତ ନା ବାଜରାଉ ଯିବ ବୋଲି ତ ସେତେବେଳକୁ ବାହା ହେଇସାରିଥିବନଣି ମସାଣି ମସ୍ତାନୀକୁ ନାଇଁ ୟାକୁ କଣ କର ନା କାଶୀ ଭାଇ କାଶୀ ଭାଇ କୁ ବାହା ହେଇଥିବ ମସ୍ତାନୀକୁ ବାହା ହେଇନଥିବ।
ହଁ
ତାପରେ ସେ ଗୋଉଟା କି ମସ୍ତାନୀ ତାଙ୍କ ପାଳଖକୁ ଇଏ ପାଇଁ ଆସି ସେ ମସ୍ତାନୀକୁୁ ଜାଣିବା ବ ଆଉ ହେଲ୍ପ ମାଗିବାକୁ ଆସଥିଲୁ ମସ୍ ମସ୍ତାନୀ ଗୋଟେ ମୁଗଲ ମାନଙ୍କର ଗୋଟେ ସେମାନେ ମୁସଲିମ ନଥିଲେ। ଏଇ ବ୍ରାହ୍ମଣ ଟା
କିଏ ମସ୍ତାନୀ ବ୍ରାହ୍ମଣ କରିବ।
ମସ୍ତାନି ମୁସଲିମ ର ଥିଲେ, ବାଜିର
ବାଜିରାଉତ ଓହୋ
ତାଙ୍କୁ ସେ ଆଗକୁ ଆସିିବ ତାଙ୍କର ଗ ମାନେ
ତାଙ୍କର କଣ?
ହେଲପ ମାଗିବାକୁ ଯାଇଥିବେ ସେ ହେଲ୍ପ ମାଗିବାକୁ ଯାଇଥିବ ମସ୍ତାନି ତାଙ୍କ ପାଖକୁ
ଓହୋ କଣ କହିବି? କଣ କହିବି?
ମାନେ ଆମକୁ ଘେରି ଦେଇଛନ୍ତି ଚାରିଆଡୁ ଆଉ ମୁ ଯାଇପାରୁନି।
ଓହୋ, ତାପରେ ତାପରେ କଣ ହେଲା?
ହଁ
ହାଲୋ ହଁ
ଟାଇମ ହେଇଗଲା।
ଓହୋ